ହାଲୋ।
ହଲୋ ହୁଁ।
ହୁଁ ସରଲାଣି କାମ।
କାମ ହଁ ସେଇଭଳିଆ ଆଉ। କଇଲା ବୁଳୁକୁ ଏଇ ଦେଶୀ ଚିକେନ ବ ଆଣିଥିଲେ ଯେ ଏଇନେ ଶଇଲା।
ଆଛା ସରିଲା ଏକା ଥରେ ଆଉ ଗରମ ଗରମ ଖାଇଦବ।
ହେଲା ବୁଳୁକୁ ସେଇଟା ସରୁସରୁ କା ଏଇନା ସଇଲା ହୁଁ।
ଝିଅ ଟା। ଶୋଇଚି।
ଏଇଟା ପା ଏଇ ଶୋଇଥିଲା ଶୋଇଥିଲା ତା ଏ ଯୋଉ ଆମ ଦେଇ ଖାଉଛନ୍ତି ତ ତା ପୁଅକୁ ମୁଁ ଧରି ବାସ୍ ବାହାରେ ବସିଥିଲି ତମେ ଯୋଉ ଏଇନା କଲ କରିଥିଲ। ହୁଁ ଆଉ ସେଠି କଥା ହୋଉଥିଲି ତାକୁ ଧରିଥିଲି। ଇଏ ତାର ଉଠି ପଇଲା ଯେମିତି ଫୁଣି ତାକୁ ପୁଅକୁ ନେଇକି ବାପାଙ୍କୁ ଦେଇକିନା ଆକୁ ଫୁଣି ଆସି ଧରିଛି।
ଛୁଆ ହେଲେ ତ ସେଇଆ ଆଉ କଣ।
ହୁଁ।
ଛୋଟ ଛୁଆ ହେଲେ କେମେମ୍ ସେ ଆମେ ମା ଖାଇସାରି ମୋ ଶାଶୁ ଖାଇ ସାରିବେ ମୁଁ ଖାଇବି। ନହେଲେ ମୁଁ ଖାଇ ସାଇଲେ ସେ ଛୋଟ ଉଁ ଯେତେବେଳେ ଆଉ ଟିକେ ଛୋଟ ଥିଲି। ସିଏ ବା ସେୟା କରିବେ। ସେ ଖାଇସାରିବେ ଖାଇସାରିକି ବାସନ ପଛେ ପ ସେ କହିବେଁ ମୁଁ ଯା ମୁଁ କହିବି ହଁ ତମେ ଯା ମୁଁ ଗୋଟେ ନେମି। ତାକୁ ନେବେ ମୁଁ ତାପରେ ଖାଇବି। ଖାଇବା ଟାଇ ବେଳେ ବେଳେ ଶୋଇଥିବେ ଠିକ ଖାଇବା ଟାଇମରେ ଉଠି ପଡିବ ମୋ ପୁଅ। ଶୋଇଥିବି ମୁଁ ଠିକ୍ ଖାଇବା ଟାଇ ଯାଉଥିବି ଖାଇବାକୁ ବାଢିଥିବି ସେ ଉଠି
ଦିନରେ କାହାକୁ ଧରିଦବୁ କିଛି ନାହିଁ। ଆମର ଦିନରେ କାହାକୁ ଧରେଇ କିଛି ନାହିଁ। ରାତି ରାତି କଣ ସବୁ ଏକା ଟାଇମ୍ ରେ ଖାଇବା ନା ସମସ୍ତଙ୍କର। ସମସ୍ତେ ଖାଇ ବସିଥିବେ। ସେ କିଏ ଧରିବ ହୁ।
ହ ସେଇଆ ନୁହେଁ ଆଉ କଣ ହୁଁ। ସେଇଆ ନୁହେଁ ଆଉ କଣ ହଇରାଣ ଆଉ। ନ ଧରିଲେ କୋଉ କୋଉ ଜିନିଷ ଟେ କରିପାରିବୁ। ଛୋ ଛୋଟ ଛୁଆ ଆଡେ ପଳେଇବେ ସେଆଡେ ପଳେଇବେ କୋଉଥିରେ ଲଗିଦେବେ କୋଉଥିରେ ହାତ ଭାତ୍ ବୁଡେଇ ଦେବେ।
ଏଇ ଦିନରେ ଖାଲି କଚେଣୀ ଗୋଉଡୁଣି ସେ ପାଟିରେ ଫାଟିରେ ପୁରାଇ ଦେବେ ଯଦି ଶଇଲା।
ସେଇଆ ପା କଥା ଆଉ କଣ।
ହୁଁ ହୁଁ।
ସେଇ ଜିନିଷରେ ବେଶୀ ଭୟ। ଆଉ କିଛି ନାହିଁ। ବର୍ଷା ତ ସକାଳୁ ପହରୁ ଆଜି ଲାଗିଛି।
ହଁ ପା ଏଇ ଟିକେ ଜଷ୍ଟ ଏବେ ଛାଡିଥିଲା ବି। ଛାତରେ ଫୁଣି ହୋଉଚି ଆଡେ ପୁଣି ଘଡଘଡ଼ି ମାଇଲାନି। କଣ କରିବୁ?
ବର୍ଷା ଲୁଗାପଟା ଖଣ୍ଡେ ସଫା କରି କରିି ହୁଁ। କଲେ ବି ସେ ଶୁଖିବନି ଆଉ କରିବିନି। ମୁଁ ବି ଡରିକିରି ବିଲକୁଲ ଲୁଗା ପଟାରେ ହାତ ମାରୁନି ବି। ଦୁ ଚାର ଦିନ ହେଲା ଆମର ଲୁଗାବଡା ରହିଛି ମୁଁ ହାତ ମାରୁନି ସଫା ସଫିରେ। କହିବେ କାଳିକିି ଏଠି ଗାଞ୍ଜି ହେଇକି ସେଠି ଗାଞ୍ଜି ହେଇକି ମତେ ସେରେ ରଖିଲେ ବି ଲୁଗାପଟା ପାଲଟା ମତେ ଭଲ ଲାଗେନି କୁତୁରା। କୋତରା ଲାଗେ କିନ୍ତୁ ମୁଁ ଆଜି ଏଇ ଯୋଉ ପାଗକୁ ଦେଖିକି ବିଲକୁଲ କରୁନି। ଆ ବହୁତ ଜୋରିଆ ପୁରା ଅନ୍ଧାର କରିକି ରଖିଛି। କଲେ ସକାଳୁ ରାତି ସାରା ଟୋପା ବନ୍ଦ ନାହିଁ। ଟୋପା ବନ୍ଦ ନାହିଁ ଆଜି ବିଲକୁ
କିଛି ବି ନାହିଁ। କାଲି ଦଣ୍ଟି ଛାଡୁଥିଲା ଅଳ୍ପ ଅଳ୍ପ ହୋଉଥିଲା। ସେ ଅଲଗା ଥିଲା ଆଜି ପୁରା ନାଗୁଛି ଆଉ। ଶ୍ରାବଣ ବର୍ଷ ଥ ଯୋଉ
ହଁ ହଁ ଧାରା ଶ୍ରାବଣ ପରିକା ହଁ ହଁ ଧାରା ଶ୍ରାବଣ ପରିକା ପୁରା ଲାଗିଛି। ସେମିତି ପୁରା ଲାଗିଛି। ଆଉ କଣ? ଏଇଟା ପା ଏଇ ଭାଇ ଭଉଣୀ ମୋ ପୁଅ ଝିଅ ସବୁବେଳେ ମାଡ ଗୋଳ ଲାଗୁଛନ୍ତି। ସେ ଏନା କଣ ଗୋଟେ ତାର ନେଇଗଲା ଯେ କାନ୍ଦି କାନ୍ଦି ଘଣ୍ଟେ କାଳ ନା କାନ୍ଦୁଥିଲା।
ଆଜି ସ୍କୁଲ ଯାଇଛନ୍ତି ନା ଯାଇନାହାନ୍ତି ବର୍ଷାରେ?
ସଣ୍ଡେ ଆଜି।
ହଁ ସଣ୍ଡେ ମୋର ଆଜି ଖିଆଲି ନାହି। ଆଉ ଘରେ ଉଲ ନାଟ କରିଥିବେ ତ ତମକୁ ଆଜି ହଇ
ସେ ସ୍କୁଲ ଯାଇନାହାନ୍ତି ମୋ ପୁଅ ଝିଅ ସ୍କୁଲ ଯାଇନାହାନ୍ତି। ଯାଇନାହାନ୍ତି ଝିଅଟା ହଁ ଛୋଟ ଛୋଟ ଝିଅ ଟା ଯାଇନି। ସେ ଏଇ ବର୍ଷ ଆଡମିସନ କରିବା।
କଣ ଅଙ୍ଗନବାଡି ଯାଉଛି ନା କଣ ଝିଅ?
ହୁଁ ହୁଁ ହୁଁ ଅଙ୍ଗନବାଡି ଯାଉଛି। ଯାଉନି ଏ ବର୍ଷା ତ ସହଜ ହେଲାଣି ଆବେ ଅଙ୍ଗନବାଡି ହେଲେ ବି କୋଉ ଛାଡି ହବ ଆଉ ଛାଡିବି ଯୋଉ ବର୍ଷା ଦାଲ ଦାଲି ହଉଛି ଅଙ୍ଗନବାଡି ଛାଡି ହୁଁ ସେଠି ବର୍ଷା ପକେଇବ ତାଙ୍କୁ କା ଆଣିବାକୁ ଓଦା ହେବେ ସେଠି ପୁଣି ଜର ଥଣ୍ଡା ରେ ମେଡିକାଲ ବୋହି ବୁ କଣ କରିବୁ କୁଆଡେ କେତେ ଛୁଆଙ୍କୁ ସେ ଜଗିକି କଣ କରିବ ସେଇ ହିଁ କଥା ହ ଆଉ କଣ? ଦିନ ସାରା ଏଇ ବର୍ଷା ଲାଗି ଦିନ ସାରା ସେଇ ରୋଷେଇବାଷ କର ଖାଇ ପିଇ କିନ୍ତୁ ଆଉ କି କୌଣସି କାମ କରିପାରିବନି।
ନା କେବଳ ସେ ରୋଷେଇ ରୋଷେଇ ଟା ଟିକେ ଘରେ ହଉଛି ବୋଲି ସେ ଘର ଭିତରେ କରିଦଉଛନ୍ତି ନ ହେଲେ ସେଟା କୋଠି ହେଇପାରନ୍ତା।
ଆଉ କଣ ସେଇଆ ନୁହଁ ସତ କଥା। ହଁ। କୋ ଛୁଆକୁ କୁଁ କୁଁ ହୋଉଛି। ମୋ ପୁଅ ଅଛି ମୋ ପୁଅଟା ମୋ ଝିଅ ଟା ବେଶୀ ବଦମାସ ହୁଏନି ମୋ ପୁଅଟା ବେଶୀ ବଦମାସସି କରିଥିଲି ମୋ ଓ ଝିଅ ସବୁବେଳେ ଖେଳିବ ସେ ଜମା ହଇରାଣ କରେ ନା ସେ ତାର ଯୋଉଠି ଖୋଇଦ ଛାଡିଥିବଛ ତଳେ ମନଙ୍କ ଟିକେ କହି ପଡିବ ବୋଲି ତଳେ ଛାଡିଦିଏ। ଜୋର ଛାଡି ଦେଇଥିବ ତାର ସେଠି ଖେଳୁଥିବ ଖେଳୁଥିବ କାନ୍ଦ ହବା କରିବନି ସେତେ ଖେଳିବ ତାର ସବୁବେଳେ ଗୁ ଖାଲି ଆଉ ଗଡିବ କିନ୍ତୁ ବହୁତ। ଖାଲି ଘର ସ ସାରା ଲେଉଟିକି ଏଠୁ ଲେଉଠୁ ଲେଉଠି ଏ ଘରୁ ସେ ଘରକୁ ପଳେଇବ। ଏମିତି ଗଡ଼େ ମୋ ଝିଅ ଆଉ ପୁଅଟା ତ ବାଳୁଙ୍ଗା ଖାଲି ସବୁବେଳେ ଉମ ଉମ କୁଁ କୁଁ ହୁଏ। ଏମିତି ଉମ ପୁଅ ଟାଇମ ବେଳକୁ ମୋ ପୁଅ ସେତେବେଳେ ହବାର ଥିଲା ମୁଁ ପଳେଇଥିଲି ଘରକୁ ଆମ ଗାଁକୁ ସେ ମୋ ବୋଉ ତାର ଧରେ, ସିଏ ସବୁ ତାକୁ ଧରନ୍ତି। ଆମ ଝିଅ ମୋ ସାନ ଭଉଣୀ ଥିଲା, ବୋଉ ଥିଲେ। ସବୁ ଧରନ୍ତି ଆଉ ଝିଅ ଟା ତାର କଣ କରିବ ନା ଦଶଟା ବେଳକୁ ଶୋଇପଡିବ ତା ମାଉସୀ ଶୋଇ ପକଇବ ଦଶଟା ବେଳକୁ ଶୋଇପଡିବ ଠିକ ଆମେ ଖାଇ ପିଇ ସାରିଥିବୁ ଯେମିତି ଆମେ ଶୋଇବାକୁ ବାହାରିବୁ ସେଇଠୁ ରାଣୀମା ତାଙ୍କର ଉଠିକି ଫାର୍ଚ୍ଚ କରିବେ। ଆଉ ଶୋଇବନି। ଚିଡ଼ା ଲାଗିବ ତାପରେ କାମଧନ୍ଧା ସାରିଲୁ ଟିକେ ଶୋଇପଡିବୁ ଭଲ ଲାଗିବ ସାରଛୁ ଟିକେ ଘଣ୍ଟାଟେ ଅଧଘଣ୍ଟା ଖରାରେ ରେଷ୍ଟ ନେବୁ ଇଏ ଛୁଆ ନ ଶୋଇଲେ ତୁ ବି ଅଚିନ୍ତା ହେକି ଶୋଇପାରିବୁନି।
କଣଦେବି
କଣ କରିବି, ଏଇପା ଟେନସନ ଲାଗିବ, ଏଇ କୁଆଡେ ପଳେଇବ ଆଡେ ପଳେଇବ କୁଆଡେ ପଳେଇବ, ଚଗଲା ହବ ଅ ଏଇଭଳିଆ।
ଯେତେବେଳେ ଆମେ ତା ସହିତ କଥା ହଉଥୁମୁ କି ଆମେ ଅନେଇ ଥିବୁ ମୋବାଇଲ ଫୋବାଇଲ ଦେଖୁଥିବୁ ସେତେବେଳେ ତାର ପୁରା ସାଇଲେଣ୍ଟ ଖେଳୁଥିବ। ଆମେ ଟିକେ ଶହେ ପଡ଼ିବୁ ଆଖିଟା ମୁଦି ଦେବୁ ପୁରା ସାଇଲେଣ୍ଟ ହେଇଯିବୁ ସେ କାଉଁ କାଉଁ ହୋଇ ଏନ୍ତି ରଡ଼ି ପକାଉଛି ହି ହି।
ଏ ମା ସେ ଜାଣିପାରୁଚି ଆଉ ଜାଣିଲାଣି ତାମାନେ ମୁକ କଥା ହଉଚନ୍ତି ଇଏ କରୁଚନ୍ତି ନହେଲେ କିଛି କଥା ହେଲେନି ଚୁପ୍ ହେଇଗଲେ ସିଏ ଜାଣିପାରୁଚି ଆଉ।
ହୁଁ କାନେଇବ ସବୁ ଜିନିଷକୁ ହୁଁ।
ଇଏ ଜାଣୁଛନ୍ତି ଆସ୍ତେ ଆସ୍ତେ ଛୁଆ ଜାଣିପାରୁଛନ୍ତି ସେ ଜିନିଷ ଗୋଟେ ଗୋଟେ ଛୁଆ ଯଦି ଚାଲାଖ ଛୁଆ ଥାନ୍ତି ସିଏ ସେଥିପାଇଁ ବେଶୀ ଟିକେ ଆଉ ଗୋଟେ ଗୋଟେ ସେମିତି ଶୋଇ ଦେଇଥିବୁ ଖେଳୁଥିବ ଇଏ କରୁଥିବ ଆଉ ଗୋଟେ ଗୋଟେ ଚାଲାକ ଛୁଆ ଥିବେ କଥା କହୁଥିବୁ କଥା ବନ୍ଦ କରିଦେଲେ ଚୁପ୍ ହେଇଯିବେ ଏ ଏ କାନ୍ଦିବେ।
ହୁଁ।
ଏମିତି।
ମୋ ଝିଅପା ଯୋଉ ଚନ୍ଦ୍ର ଦୋଷ ଅଛି ତାର ଚନ୍ଦ୍ର ପୂଜା କରିବା ପାଇଁ ଯାଇଛନ୍ତି ତା ଇଏରେ ଜା ତାଙ୍କର ଅଛି ନା ନା ଆଜି ନାଇଁ ଏ ମାନେ ଛଅ ଛଅ ମାସ କତରୁ ଚାଲିବ ନା ଛଅ ମା ଛଅ ବର୍ଷ ଯେତେବେଳେ ହବ ତାର ସେଇଠୁ ବାର ବର୍ଷ ପର୍ଯ୍ୟନ୍ତ।
ପୂଜା କରିବ। ଓହୋ ମାନେ ସେଇଟା ପୂଜା କରିବ ଦେଖେଇଥିଲ କୋଉଠି ନା ଯୋଉ ଜାତକ ବନେଇଲା ବେଳେ
ଜା ଜାତକ ବନିଲାବେଳେ କହିଚନ୍ତି। ହଁ ହୁଁ।
କରିବ ଆଉ କଣ କରିବ ଛୁଆକ ଲାଗିତ ଦୁନିଆ ଆଉ କଣ କରିବ ଯାହା କହିବେ ସେଇଆ କରିବାକୁ ବାଧ୍ଯ ଆଉ କଣ କରିବ ସେ ବା ଆମର ପା ସେ
ସେ କହିଲା ଭଳିଆ ଝିଆ ବେଳେ ଯଉ ଓଷା ବାର କରନଥିବୁ ପୂଜା ପାଠ କରନଥିବୁ ଏଇ ବାହାହେନେ ସବୁ କରିବୁ କେତେବେଳେ ସ୍ଵାମୀ ପାଇଁତ କେତେବେଳେ ଛୁ
ଛୁଆଙ୍କ ସତେ ହଁ ଛୁଆଙ୍କ ସତେ ଆଉ କଣ ସେଇଆ। ଏଇ ଏଇଠି ଆମର ସବୁ ଖୁଡ଼ି ଫୁଡି ସମସ୍ତେ ସେ ସବୁ ବହୁତ୍ ଓଷା ବାର କରୁଚନ୍ତି ଏ ଯୋଉ ଜମ ଓଷା କରନ୍ତି ଯୋଉ ଦାଣ୍ଡରେ ପହଁରା ସେମାନେ ସବୁ କରନ୍ତି ମୁଁ କରିନି ସେମାନେ ସବୁ କରନ୍ତି ଆହୁରି ବହୁତ୍ ସାରା ଓଷା ଖୁଡ଼ି କରନ୍ତି, ଆମର ଜଣେ ଆସିଥିଲା ଦେଖେଇବାକୁ ଏଇ ଯୋଉ ହାତ ଫାତ ମତେ କହିଥିଲେ ଯୋଉ ନାଗର ଚୋର୍ଥତି ଓଷା କରିବା ପାଇଁ ମୁଁ କହିଲି ହଉ ଏଥରକ ଖୁଡ଼ିଅରିକା ଓଷା କଲେ ମୁଁ କରିମି ଆଉ। ଏଇ ମୋ ଝିଅ ଟା ନା ପୁଅଟା ପାଇଁ କା ମୋ ଝିଅଟା ପାଇଁ କହିଲେ ସେଟା ଟିକେ ଚଗଲା ଅଛି ଟିକେ ଇଏ ସାପ ଫାପକୁ ଭୟ ଅସି ଆଉ ତମେ ଓଷା କରିବ ମାନେ ହଁ ମୁଁ କରିମି ଆଉ ନାଗର ଚତୁର୍ଥୀ ହେଲେ ମୁଁ କରିମି ମୁଁ କରେ ଓଷା ବାର ମୁଁ କରେ କରେ କିନ୍ତୁ ଏଇ ଛୁଆ ଦି ଦିଟା ଛୁଆ ବୋଲି ଟିକେ ମୋର ଅପରେସନିଆ ପୁଅ ତ ଝିଅ ତଳେ ପୁଅ ହେଇଗଲା ତ ଶୀଘ୍ର ମୁଁ ଟିକେ ଅପରେସନ ପାଇଁ ଡରିକି କି ବେଶୀ ଟିକେ ଓସାବାର ଇଏ ସିଏ କରିବାକୁ ଇ ଆଉ ତାପରେ ହେଇଗଲେଣି ବଡ଼ ବଡ଼ ଛୁଆ ଆଉ ସେ କହିଥିଲେ ନାଗଚୁତିର୍ଥୀ କରିବି ଆଉ ଛୁଆ ଟିକେ ବଡ଼ ହେଇଗଲେ ଆଉ ହଲ ନାହିଁ କ୍ଷୀର ଖ୍ିଆ ଛୁଆ ହେଇଥିଲେ ଟିକେ ଡର ଆଉ ନହେଲେ କିଛି ନାହିଁ ଛୁଆ ଟିକେ ବଡ଼ ହେଇଗଲା ଆଉ ସେତେ ଭୟ ନାଇଁ। ଏ ଛୁଆ ବଡ଼ ହେଇଗଲାଣି ଯାହା କରିବୁ। ହୁଁ। ଆଉ ତା ବାବା
କେତେ କଣ ଅସର ଅଛି ଛୁଆ ମାନଙ୍କ ପାଇଁ
କରିବୁ କେତେ ଆଉ ସରେବି କରିବୁ ଉପାସ ଫାସ ରହିକି ଆଜିିକାଲି ଯୋଉ ରୋଗ ଗ୍ୟାସ ବଡ଼ ଧରଣର ସମସ୍ୟା ବଡ଼ ଧରଣର ରୋଗ ମୋ ଶା ଶ ମୋ ଶାଶୁଙ୍କର ତା ସିଝରୋଗୀ ଗ୍ୟାସ୍ ସିଏ ପୁରା ଆଇଁଷ ମାଇଁଷ ଜିନିଷ ହଉ ମସାଲା ଜିନିଷ ଯାହାବି ହବ ସେ କୋଣସି ଖାଇବେନି ବହୁତ ବହୁତ ଖାଇବେନି ଖାଲି ଜଷ୍ଟ କମ ନେଇକି ଝୋଳ ନେବେନି ବେଶୀ ଖାଲି ମସଲା ମସଲି ମାନେ ତରକାରୀ କମ କମ। ଣ ଇଏ ପଏ ନେଇକି ଖାଇବେ ଝୋଳ ଦିନ ବି ବହୁତ ଖାଇବେନି। ଆଉ ପକୁଡି ଫକୁଡି ଛାଣିିଦବୁ ପୁରୀ ପୁରୀ ଛାଣିଦବୁ ସେ ଖାଇବେନି ଗୋଟେ ଅଧେ ଖାଇଦେବେ। ଆଉ ତାଙ୍କେ ଗ୍ୟାସ ପାଇଁଙ୍କ ହଁ ତାଙ୍କ ଦେହକୁ ନା ନା ନା ତାଙ୍କ ଦେହକୁ ସେ ବହୁତ କନସିଅସ୍ ବହୁତ ତାଙ୍କ ଦେହକୁ ଜଗନ୍ତି। ସବୁବେଳେ ସେ ତାଙ୍କ ଦେହକୁ ଜଗେଇଥାଏ। ସେ ତ ଯାଇଥିଲେ ତାଙ୍କର ଯୋଉ ଅଜା ଆମ ଅଜା ଚାଲିଗଲେ ତାଙ୍କ ଘରକୁ ଯାଇଥିଲେ। ସେ ଯୋଉ ସେଠି ଦଶ ଦିନ କଣ କଲେ ନା ସମସ୍ତେ କହୁଥିଲା? ସମସ୍ତେ ଖାଇ ଦେଇଛନ୍ତି ବରା ବରା ଆ ଇଏ ତାଙ୍କର କଣ କରୁଛନ୍ତି ନା ମା ଦିଟା ବରା ଖାଇ ଦେଇଛନ୍ତି ଦିଟା ବରା ଖାଇ ଦେଇଛନ୍ତି। ସେ କଣ ହେଇଛି ନା ତାଙ୍କର ତାପରଦିନ ଆସିିଲ ସେ ଆସିଲା ଠୁ ଗ୍ୟାସ ଯେ ପୁରା ଆସିଛନ୍ତି ତ ଶୋଇଛନ୍ତି ଆଉ କିଛି ଖିଆ ନାହିଁ ପିଇଆ ନାଇଁ ଦିନ ସାରା ବିିନ ପୁର ପୁରା ଶୋଇଛନ୍ ସୋଇଛନ୍ତି କହିଲେ ମତେ ଜମା ଭୋକ ଲାଗୁନି ଭୋକ ନ ଲାଗିଲେ ବି ସେ ଖାଇବେନି ଭୋକ ନ ଲାଗିଲେ ଜମା ଖାଇବେନି ଯେତେ ଯାହା ହେଇଥା ସେ ଖାଇବେନି। ଗ୍ୟାସ ଭୋକ କରିବ ଯେତେବେଳେ ସେତେବେଳେ ସେ ଖାଇବେ। ହେଲେ କଣ କଲେ ନା ଭୋକ ହେଲାରୁୁ ତାପରେ ସେଠୁ ରାତି ବେଳୁ ରାତିରେ ଯାଇକି ମୁଠେ ଖଣ୍ଡେମା ଚାମଚରେ ଚାମଚ ଭାତ ଆଉ କଣ ଡାଲମା ଭଜା ଭଜା ଯାହା କରିଥିଲି ସେ ଚାମଚ ଭାତ ଖାଇକି ଶୋଇଲେ। ସକାଳକୁ ତାପରେ ତାଙ୍କୁ ଟିକେ ଭଲ ଲାଗୁଥିଲା
ହୁଁ।
ସେ ବ୍ରସ୍ ଫ୍ରସ୍ କରିକି ତାଙ୍କର ଯାହା ଖାଇଲେ?
ଗ୍ୟାସ ବାଲା ବା ବାହାରିଛନ୍ତି ଛାତି ଯୋଉ ବେ ବ ଗଲେ ଇଏରେ ଖାଲେ ପ କୁହୁଳି ଉଠିବ। ବାନ୍ତି ହବ ଭାରି ହଇରାଣ।
ତାଙ୍କ ମୁଣ୍ଡ ବୁଲେଇବେ ଯେ ପୋଡିବେ କସିକି ଗିକା।
ଆଉ?
ଏମିତି ପୁରା ଗ୍ୟାସ ଥରେ ହେଲା ଯେ ଚାଲୁ ଚାଲୁକା ଗ୍ୟା ସ ହେଲା ଯେ ଭ୍ରା ଚାଲୁ ଚାଲୁ କେନ୍ତି ତା ହଁ ସ ବାର୍ଡେ ହେଇଯିବ ସେ ପୁରା ଏମିତି ମୁଣ୍ଡ ବୁଲେଇବ କାଥରେ ବାଡେଇ ହେଇଯିବେ ପୁରା।
ହଁ।
ଗ୍ୟାସ କି ସେ ଯାହା ତାଙ୍କ ଜଗିଆରେ ଅଛି। ଦେହ ଖାଇବାରେ ପାଟିକୁି ସମସ୍ତଙ୍କର ଭଲ ଲାଗିବ ସମସ୍ତେ। ଖାଇଦେବେ କଷ୍ଟ ଟା କିଏ ପାଇବ କଷ୍ଟଟା ଆଉ ସେ କଷ୍ଟଟା ଭୋଗିବୁ ନା ଖାଇଦେମି ଜିନିଷ ଟା କଷ୍ଟଟା ଭୋଗିବ ଲାଭ ମୋର କଣ ତା ପଛେ ମାନେ ନଖାଇକି ଦେହକୁ ନଗଦ ଜଗ। ମୁଁ ସେଇପାଇ ଯେତେ ଜିନିଷ ହେଲେ ମୋର ଗ୍ୟାସ ନାହିଁ ସେତେ। କିନ୍ତୁ ମୁଁ ବହୁତ୍ ମୁଁ ବହୁତ ବହୁତ ଜିନିଷ ଖାଏନା। ମୁଁ କମ୍ କମ୍ ଯେତିକି ଦରକାର ଗୋଟେ ଅଧେ ଏମିତି ବହୁତ୍ ବହୁ ଖାନି ମୁଁ ଯେତିକି ମୋର ଖାଇବା କଥା ଦେଇ ତା
ହଁ ଯେତିକି ଦର୍ କାରାରେ ମୁଁ ସେତିକି ଖାଇମି ମୁଁ ଅଧିକ ଲୋଭ କରି ଜମା ଖାଇବିନି ମତେ ମୁଁ ଥରେ ଖାଇଥିଲି ମ
ମତେ ଏଇଟା ଭଲ ଲାଗେ ବୋଲି କି ମତେ ଯଦି ଭଲ ଲାଗେ ବୋଲି ମୁଁ ନାଇକି ଖାଇଛି।
ହୁଁ ଉଁ ମୁଁ ସେମିତି ଥରେ ଯଦି ଖାଇଥିଲି ମତେ କି ସାଙ୍ଗେ ସାଙ୍ଗେ ଡାକିବ ଆଉଥରେ ଆସନି ଦିଟା ଖାଇଦାବ ନା। ଯେତିକି ଖାଇବା କଥା ମୁଁ ଖାଇଲି ସଇଲା।
ହୁଁ କେମିତି ଖାଇବି ଭୋକରେ ଯଦି ପେଟରେ ଜାଗାଥିଲେ ଖାଇବି ନା। ଖାଇବି ତାପରେ ମୁଁ ଖାଇବା ପରେ ହଁ ଖାଇଦେବି ଚାଲେ ଆଉ ଦି ଗୁଣ୍ଡା ଖାଇବି।
ହଁଁ ହଁ।
ହୁଁ।
ମୁଁ ଯୋଉ ଟା ଥରେ ବି ଖାଇବିନି ସେଖେଣ୍ଡ ଆଉସରେ ଖାଇବିନି ମୋ ଏମିତିଆ।
ହାଲୋ। ଯାହା ହୋଉ ଆଉ କଣ?
ତମେ ଖାଇ ସାଇଲ ନା?
ପିଠା ହେଇଥିଲା ଆଜି ଆ ଚକୁଳି ପିଠା ହେଇ ଥି ସକାଳେ ଖାଇଥିଲୁ ଆଉ ରୋଷେଇ ଡାଲି ହେଇଗଲାଣି ଆଉ ଭଜା କଲରା ଥିଲା। ଚାର୍ ଛଅଟା ଭଜା ବସେଇଛି ଆଉ ଉଁ-ଉଁ - ଉ ଖାଇବେ ଖାଇନାହାନ୍ତି ଘରେ ସବୁ କେ ଖାଇଲେ ଆଉ। ଛୁଆଙ୍କୁ ଖୋଇ ସାଇଲେ ହଜ୍ ବେଣ୍ଡ ଖାଇବା ପିଆ ଦେଇକି ଖାଇବିନି ଏନା ଫଳଳ ଖାଇଲା ବେଳକୁ ଯାହା ହେଲା ଦିଟା। ଜୀ ଆଉ ଆଜି ଶୀଘ୍ର ହେଇଯିବ ଆଜି ପାଗ ଭଲ ସମସ୍ତେ ଅଛନ୍ତି ଏ ଖାଇଦେବେ ସି ଥିବ ଆଉ ଯିଏ ଗନେ ଏଇ ବର୍ଷା ପାଗ ନଥିଲେ ଶୁଖିଲା ପାଗ ଥିଲେ ଏଡା ସଫା ମୋର ବର୍ଷା ଯାଗ ହେଲେ ତ ବାହାରେ ଖାଇବୁ ଆଉ ପୁଅଟା କୁ ଥଣ୍ଡା ଧରୁଛି। କାଶୁଛି ନାକରୁ ବୋହୁଉଛି ସେଇଥିରେ ଖାଲି ଯାଇକି ପାଣି ଭିତରେ। କାଦୁ ପାଣି ଭିତରେ ଚବର ଚବର ହୋଉଥିବେ ଦି ଜଣ ଜାଙ୍କ ଛତା ଧରିକି। ତାତି ରୁ ମୁ ତେଲ ରସୁଣ ଗରମ କରି ଘଷି ଦେଇଏ ଦି ଜଣଙ୍କୁ। ତା ଦେହରେ ପୁଣି ଔଷଧ ବି ଦେଇେଇଥିଲି କାଶ ଜର ଔଷଧ ଦେଇ ଦେଇଥିନି ଆଗୁଆ ଟିକେ ଟିକେ ନା ଉପୁରୁ ବହୁଥିଲା ମୋ ଝିଅ ଖାଲି ନାକ ଚୁଣ୍ଟି ହେଲା ଖାଲି କାନ୍ଦିଲା। ମାନେ ମୁଁ ଜାଣୁଛି ହାର ନାକ ଚୁଣ୍ଟୀ ହୋଉଛି ରାତିରେ ଆଉ ଶୋଇବନି ଉଠିବ ରାତିରେ ଅଧା ରାତିରେ ସେ ଉଠିବ କାନ୍ଦିକି। ଆଉ ନିଜସ୍